ହେଲୋ।
ହାଲୋ।
ହଁ ଭାଇ।
ହାଲୋ। ଭଇ ଟିକେ ଭଏସେ ସୁବୁନି କ୍ଲିଅର। ହାଲୋ।
ହାଲୋ।
ହଁ ଭାଇ ଶୁବିିଲା ଏଥର।
ହଁ
ହଁ ଭାଇ କ୍ଲିଅର ଶୁଭୁଚି ଏବେ।
ଆଉ ପିଠା-ପିଠା-ପିଠା ହୁଏ ନା ନାଇଁ ଦୀପାବଳୀ ରେ?
ପିଠା ତ ହଁ ପିଠା ଆମର ଗୋଟେ ଯୋଉ ମୋଡ଼ା ପିଠା ଗୋଟେ ବନାନ୍ତି ଏଇ ଯୋଉ କାକରା।
ଗଇଁଠା-ଗଇଁଠା-ଗଇଁଠା।
ଆଉ ଘରେ କଣ ଖି ହଁ ଗଇଁଠା ଗୋଟେ ହୁଏ, କାକରା ଆଉ ଖୀରି ବି ହୁଏ। ଆମର ହୁଏନି କିନ୍ତୁ ଦିଅନ୍ତି ସବୁ ପାଖ ଲୋକ ତାଙ୍କର ବନାନ୍ତି। ଆମର ଥାଏ ଖେଚୁଡି କରିବା ପାଇଁ ଆମର ଆମ ଏଥିରେ।
ଦୀପାବଳୀ ରେ?
ହଁ ଦୀପାବଳୀରେ ଆମର ପର୍ବରେ ଦୀପାବଳୀ ଦିନ ଆମର ଅଛି କଣ ଆଗୁରୁ ସବୁ ଆମର ଖେଚୁଡ଼ିଟା ଭୋଗ ଲାଗେ, ଖେଚୁଡ଼ି ହିଁ ଘରେ ହୁଏ। କିନ୍ତୁ-କିନ୍ତୁ ପ୍ରାୟ ଲୋକଙ୍କର ଆମର ଏଠି ଗାଁ ରେ ସମସ୍ତଙ୍କର ହୁଏ। ହଁ ପିଠା ଜଣ ଜଣଙ୍କର ପିଠା ଅଛି, ଏମ୍ତି ସବୁ ଅଛି।
ହଁ ଆମର
ଯୋଉ ବଡ-ବଡ ରାବଣ ପୋଡି ହୁଏ।